ହାଲୋ କଣ କ ଚ
ଏଇଠି ଶୋଇବି ବୋଲି ଆସିଲି ଆଉ କାମ ଦାମ ସାରିକି।
ହଁ ହଁ ନାଇଁ ମୋର ଏବେ ଏବେ କଣ ପୁଅ ଖାଇଆ ଖାଇ ବସିଛି ତ ମୁଁ ଏଠି ବସିକି ଫୋନ୍ ଦେଖୁଛି ଆଉ ହଁ। ଏବେ ଦିଟା ରେ ଆସିଲା ଆଉ। ଗାଧେଇକି ସକାଳୁ ପଳଉଛନ୍ତି ହ ନାଇଁ ଆସିଲେ ପୋଛି ପୋଛା ହେଇକି ଖାଇଦାଉଛେ।
ଯୋଉ ତମ ଆଡେ ବର୍ଷା ହଉଛି?
ନାଇଁ ନାଇଁ ବର୍ଷା ନାଇଁ କିନ୍ତୁ ପୁରା ପାଗ ସେଇଭଳିଆ ସକାଳୁ ଆଜି କରିକି ରଖିଛି ଖରା ଆଜି ବେଶୀ ନାଇଁ ଭଲ ପାଗ ଅଛି କିନ୍ତୁ ବର୍ଷା ହଉନି।
ଇଆଡେ ଖରା ହେଇଥିଲା ଏଇନୁ ଅଧଘଣ୍ଡେ ହେଲା କୁଟୁଛି ଛେଚୁଛି ଘଡଘଡି ସହ ବର୍ଷା ଚଢକ
ଓ ହଁ ନା ମୋର ଏଇନେ କଣ କେଜାନି ହେଇଛି ଯେ ବର୍ଷା ନାହିଁ। ବର୍ଷା ଟା ହେଲେ ଟିକେ ହଁ?
ଗୁଳିଟା ଦେ କମି ଯିବ ବ ଥଣ୍ଡା ଲାଗୁଛି ନହେଲେ ଏସିି ଟା ରୁମ୍ ରେ ଲଗେଇ ଦେଇେଥିଲି ବୋଲି ଟିକେ ଚଳୁଛି।
ଆମେ ଏସି ବିନା ରହିପାରୁନୁ ଏଠି ଏସି ଲଗେଇକି ରଖିଛି ପୂରା ଆଉ କଣ କରିବୁ ବିନା ଏସିରେ ତ ସ ବସି ବିି ହଉନି।
ହୁଁ ନାଇଁ ପା ଯୋଉ ଓ ତମର ଖିଆପିଆ ସରିଲାଣି ତମ ମାନଙ୍କର?
ହଁ ଆମର ଖା ଖାଇଆ ପିଇଆ ଶେଷ। ଏଟି ବସିଛୁ ଆଉ।
ଆଜି ଆମର ଜଲଦି ସରି ଯାଇଛି ଆମର ଆଜି ଜଲଦି ଆ ଆମେ ତିନି ଜଣ ଖାଇଥିଲୁ ଜଲଦି ତାପରେ ଏମାନୋନ ତାଙ୍କ ଭାଇ ମାନ ଆସିିକି ଖାଇଥିଲେ ଇଏ ଆଜି କଣ ଭୋଜି ଅଛି ଯେ କୁଆଡେ ଗଲେ ଗୋଟେ ଭୋଜି ଖାଇ,। ନହଲେ। ପୁର ଲେଟ ହୁଏ। ନହେଲେ ଆଉ ସବୁ ଜଲତି ଦେଖ ଖାଇ ଦିଅନ୍ତି ଆଉ।
ଓ ହୋ ତମଁ କହୁଥିଲ ତମ ଯାଙ୍କ ଝିଅ ଯୋଉ ପଢୁଛନ୍ତି କୋଉ କଲେଜ ରେ ପଢୁଛନ୍ତି।
ସେ ଓଡି ଭୁବନେଶ୍ଵରରେ ପଢୁଛନ୍ତି। ଭଲ ଟିକେ ମାନେ ପାଠ ପଢା ଭଲ ହବ। ହଁ ପାଠ ପଢା ଭଲ ଭଲ କିନ୍ତୁ ଟିକେ ବଜେଟ ବେଶୀ ଟିକେ
କେତେ ତଥାପି ବଜେଟ ତାଙ୍କର ମାନେ କେତେ ନଉଛନ୍ତି କ
ଦି ବର୍ଷକୁ ଦି ବର୍ଷ କୁ ସାତ ଲକ୍ଷ ପରେ ହେଇଯାଉଛି ସାତ ଲକ୍ଷ ପଚାଶ ଭଳିଆ ଆଉ ଏତି ନିଜ ଖର୍ଚ୍ଚ ମିଶେଇ ପଚାଶ ଭଳିଆ ପଳଉଛି ନହେଲେ ସାତ ଲକ୍ଷ ଆଉ।
ସାତ ଲୋକ ତ ସାଙ୍ଗରେ ପଚାଶ ହଜାର ଏକ୍ସଟ୍ରା ମାନେ ନିଜର ଯୋଉ
ହଁ ନିଜର ହଁ ଏମତିରେ ପଢେ ପଢରେ ପଳଉଛି ଆଉ କେତେବେଳେ କଣ ହଁ ଭଲ ହ। ହଲ ଟା ତ ଭଲ ହଷ୍ଟେଲ ଭଲ ବି ମାନେ
ମାନେ ହଷ୍ଟେଲ ରେ ସାଇଟ୍ ଅଛି ଫୋନ ଅଲ୍ଲାଉ ଅଛି ନା ନାହିଁ।
ନାଇଁ ଜମାଣ ଏବେ ତାଙ୍କର ଇଏ କଲ ଫୋନ କରିଦେଇ ଯୋଉ ମୁଁ ତାର ବାଲା କଣ ର। କଣ କୁହନ୍ତି। ହଁ ଲ୍ୟାଣ୍ଡ ଲାଇନ ଫୋନ୍ ସେଇଟା କରିଦେଇଛନ୍ତି ଯୋଉଟା ଆଗରୁ ସେମାନେ ନିଜେ ପର୍ସନାଲ ଫୋନ ନଉଥିଲେ କିନ୍ତୁ ୱାର୍ଡେନ ପାଖରେ ରହିବ। ଏବେ ସେଟାକୁ ସ୍। ସେମାନେ ଲ୍ୟାଣ୍ଡ ଲାଇନ କରିଦେଇଛନ୍ତି ଯୋଉଟା କି ମାସକୁ ମାସକୁ ତିରି ତିନିଶହ ମିନ୍ଟିି ଆଉ ସପ୍ତାହକୁ ତିନି ତିନି ଆଉ ଏମିତି ମାନ। ଭାଗ ଭାଗ କରିଦେଇଛନ୍ତି ଆଉ ସୁଣ୍ଡେକୁ ସଣ୍ଡେ ଆଗରୁ।
ସବୁ ପିଲା କଥା ହବା ନା।
ହଁ ଏବେ ସଣ୍ଡେକୁ ସଣ୍ଡେ ଭିଡିଓ କଲ୍ ବେଶୀ ରଖୁନାହାନ୍ତିୁ। ନୂଆ ନୂଆ ପିଲା ଯାଆନ୍ତି ଟିକେ ଭିଡିଓ କଲ୍ ପ୍ରିଫର କରନ୍ତି। ତାପରେ ପରେ ପରେ ଗୋଟେ ସଣ୍ଡେରେ ବୁଲେଇ ନେବେ ଗୋଟେ ସ ସଣ୍ଡେ ରେ କଣ ପ୍ରୋଗ୍ରାମ କରାଇବେ ଏମିତି ଚାରିଟା ସଣ୍ଡେ କୁ ସେମାନେ ଭାଗ ଭାଗ କରିଦେଇ ଡେଟ୍ ରେ। ତ ଯୋଉଟା ଯେବେ ପହିଲା ଆଉ ଯଦି କିଛି ମାନେ। ଏମରଜେନ୍ସି ତମର ହେଲା ତମେ ୱାର୍ଡେନ ପାଖକୁ କଲ୍ କରିବ ତାଙ୍କ ସହିତ କଥା କରାଇବ ନା ନାଇଁ ଯଦି ତାଙ୍କର କିଛି ହେଲା ସେ ୱାର୍ଡେନଙ୍କଠୁ କହିକି ଫୋନ୍ ଅନିକି କଲ୍ କରିପାରିବେ।
ଅ ହଁ ୱାର୍ଡେଏନ ଖାଇବା ପିଇବା ସବୁ
ଖାଇବା ପିଇବା ବହୁତ ଭଲ ହଁ ବହୁତ୍ ଭଲ।
ଠିକ୍ ରେ ଟାଇମ୍ ଟେବୁଲ୍ ରେ ଦଉଛନ୍ତି।
ତମ ଟାଇମ୍ ଟୁ ଟାଇମ୍ ଘଣ୍ଟି ବାଜିବ ଆସିକି ଖାଇବାକୁ ବାଧ୍ୟ ହଷ୍ଟେ ରୁମରେ ରହିପାରିବନି ତମେ
ଆଉ କଲେଜ ମାନେ ହେଇଠୁ କେତେ। କେତେ ଦୂର ମାନେ ତାଙ୍କ ହଷ୍ଟେଲଠୁ?
ଲାଗିଚି ହଁ ଗର୍ଲସ ହଷ୍ଟେଲ ଟା କଲେଜ କୁ ଲାଗିଚି। ଆଉ ୱାର୍ଡେନ ଆଗେ ଆଗେ ଯିବ ତାଙ୍କର ସବୁ ଗର୍ଲସ ମାନେ ଯୋ ଜାର ଡିପାର୍ଟମେଣ୍ଟ ଯିଏ ଯେମତି ନେଇଥିବ ସେମାନେ ପଛେ ପଛେ ଯାଇକି କଲେଜ ଭିତରେ ପଶିବେ। ଆଉ ଭିତରେ ବଏଜ୍।
ମାନେ ସେଠୁ ଘରେ ଯାଉଚନ୍ତି ଏମି ନିଜେ ନିଜେ ପଢୁଚନ୍ତି ପିଲା?
ହଁ ନିଜେ ନିଜେ ତାଙ୍କର ଭିତରେ କୋଚିଂ ଅଛି। ହେ ଭିତରେ ପାଠ ପଢା ବି
କଣ କୋଉ ଇଏ ସହିତ କୋଚିଂ ସାଙ୍ଗ ଟାଏ ଅପ୍ ହେଇଚି।
ତାଙ୍କର ଇଞ୍ଜିନିୟରିଂ ସେ ବୋଧେ ପଢୁଚନ୍ତି।
ନାଇଁ ମାନେ କୋଉ ଗୋଟେ ଏସେ ତ ଯେମିତି ଆମର ଆଲେନ ଅଛି। ଆଉ ଆକାଶ ଅଛି। ସେ କୋଉ
ଆକାଶ ଆକାଶ ଆଲେନ୍ ନୁହେଁ ଆକାଶ ରଣ।
ଅ ହ।
ସେ ଯୋଉ ଉଁ ମ ତାଙ୍କର ଉଁ ଉଁ
ଏକଜାମ୍ ହେଇଥିବ ତାଙ୍କ ରିପୋର୍ଟ ତ ଦେଇଥିବ ନା କଣ କେମତି ଏକଜାମ୍ ରେ କରିଛନ୍ତି ସେ
ନାଇଁ ଭଲ ଏଠୁ ଏଠି ଯେତିକି ତାଙ୍କ ରେଜଲ୍ଟ ଥିଲା ସେଠି ଇମ୍ପୃଭ ହେଇଛି ତାଙ୍କର ଆଉ ଭଲ ଷ୍ଟୁଡେଣ୍ଟରେ ଅଛନ୍ତି କାରଣ ସ ବି ଟିକେ ସବୁ ଗାଇବା ମାନେ ଯୋଗ ଏଇ ଯାକରେ ଟିକେ ବେଶୀ ବ୍ୟାକ୍ଟି ରହୁଛନ୍ତି ତ ତାଙ୍କ ବି ସେଥିରେ ବି ଟିକେ ଭଲ। ସେ ଭଲ ଇଏ ରେ ଷ୍ଟୁଡେଣ୍ଟ୍ ନାଁ ରେ ଅଛନ୍ତି ଆଉ ଟିକେ ତାଙ୍କର ଗ ଗୀତ ଫିତ ଯୋଉ ସଙ୍ଗ ରେୟାର ସେଇଥିରେ ସବୁଥିରେ ଆଗରେ ବି ହଉଛନ୍ତି ତାଙ୍କ ସନ୍ଧ୍ୟା ପ ଗାଇବା ପସନ୍ଦ ବି ପସନ୍ଦ ଆଉ ଯେହେତୁ ସେଠି ଟିକେ ମିଳିଛି ଫାସଲିଟି ସେଇଟାକୁ ସେ ଟିକେ ଇଏ କରିଦଉଛନ୍ତି ଆଉ ଟିକେ ଆଉ ତାଙ୍କର ଦଶଟା, ଏଗାର, ଦଶଟା ପରେ ଲାଇଟ୍ ବନ୍ଦ ହେଇଯିବ ନା ଏଗାରଟା ପରେ। ସମ୍ ଥିଙ୍ଗ ତାପରେ ଯିଏ ତମର ପଢି ଷ୍ଟଡି କରିବାକୁ ଚାହିଁବ ସେ ନିଜର ରୁମ ଭିତରେ ନିଜର ଏକ୍ସଟ୍ରା ଗୋଟେ ଗୋଟ ଟେବୁଲ ଦିଆ ହେଇଥିବ ରୁମ୍ ରେ ଚାରି ଜଣଙ୍କ ର ଚାରି ଟେବୁଲ୍ ନିଜେ ଲ୍ୟାମ୍ପ ଲଗେଇକି ତମେ ଚାର୍ଜ ଲ୍ୟାମ୍ପ ଯୋଉ ଆସୁଛି ଲଗେ। ତମେ ପାଠ ପଢି ପାରିବ। କିନ୍ତୁ ଅନ୍ୟକୁ ଡିଷ୍ଟର୍ବ କରିବନି ତମ ପା
ତାଲେ ଇଏ ତ ଅ-ଇଏ ତାଙ୍କ ନେଇ ଥି-ଇଏ ତାଙ୍କ ମ୍ୟାମ ନେଇଛନ୍ତି ଝିଅ।
ସେ ଦିଟା ନେଇଚନ୍ତି ଗୋଟେ ସେ ରାତିରେ ଭଲ ପ-ପସନ୍ଦ କରନ୍ତି ପଢିବା ପାଇଁ ଏକୁଟିଆ ମାନେ ସୋ-ଶୋଇ ସମସ୍ତେ ଶୋଇଲେ ସେମିତି ତି ଏନ୍ତି ଦିନ ରେ କଳା ହେଲେ ପଢିବାନି ହଁ ସେମିତି ଦିଟା ପର୍ଯ୍ୟନ୍ତ ପଢିବେ କିନ୍ତୁ ଦଶଟାରେ ଉଠିବେ ଏଠି ତ ପାଞ୍ଚଟାରେ ଉଠିବା ବାଧ୍ୟ ହ-ଏଇଟା ତମର ଇଏ କିନ୍ତୁ ଏଠି ଯେତେବେଳେ ଆମେ ମାନେ ତେନ୍ଥ ଦଉଥିଲେ ସେତେବେଳେ ସେ ଦଶଟା ପର୍ଯ୍ୟନ୍ତ ଶୋଇବେ କିନ୍ତୁ ରାତି ଦିଟା ତିନିଟା ପର୍ଯ୍ୟନ୍ତ ପାଠ ପଢିବେ।
ଏଇ ଅବା-ହଁ ଅଭ୍ୟାସ ଟା ଭଲ ପାଠ ପଢିବା ପାଇଁ ଏ-ଶାନ୍ତି ତଅ ପରିବେଶ ନିହାତି ଜରୁରୀ ଯୋଉଟା ଇଚ୍ଛା ପଢ଼ନ୍ତି ଆଉ ମୋର ପୁଅ ତ ଏଇ ବର୍ଷ ଟେନ୍ଥ ଯେ ସିଏ ଆ ସନ୍ଧ୍ୟା ହେଲେ କେନ୍ତି ଶୋଇବା ପାଇଁ ସବୁବେଳେ ଭାବୁଚି ଆଉ କେ କେତେବେଳେ ପଢିବ ମୁଁ କାଇଁ କିଛି ଜାଣି ପାରୁନି ନି-ପଢିବା ଭାବୁନି ତ ସିଏ ଆଉ ରାତିରେ ଲେଟ୍ ନାଇଟ୍ ଷ୍ଟଡି ଯୋଉ ମାନେ ତେନ୍ଥ ବେଳେ ଜାଣିଚେ ଗୋଟେ ସେଟା ମୁଁ ଜାଣିନି ମତ୍ ମତେ ଲାଗୁଚି ସବୁବେଳେ ପଞ୍ଚମ।
ହୁଁ ସେ ଯୋଉ ଉଁ-ଦିନ ସାରା ହେତେ ପାଠ ପଢନ୍ତିନି ସତ କଥା କିନ୍ତୁ ରାତିରେଏ ତାଙ୍କର ତିନି ଚାରି ଘଣ୍ଟା ପାଞ୍ଚ ଘଣ୍ଟା ସେତିକି ଆଉ ତାଙ୍କର ଷ୍ଟଡି ସାରିବେ ପଢିବେ ଯେମିତି ହଉ ତାଙ୍କର ଅଲଗା ତାଙ୍କ ଆଟିଚିଉଡ୍ ଅଲଗା ଆଉ। ସେ ତାଙ୍କୁ ଯୋଉଟା ପସନ୍ଦ ସେଇଟା କରିବେ ଆଉ ହେନ୍ତି ବାଧ୍ୟ କଲେ ସେ ପଢିବେନି।
ଭୁବନେଶ୍୍ୱରରେ ତ ବହୁତ ଭଲ ଭଲ କଲେଜ ଅଛି ଏଇ କଲେଜ ଟା ଭଲ କଲେଜ ମତେ ଲାଗୁଚି ଆଉ ଦେଖିଆ ସେ ପଢିଲା ପାଇମେ ରଦିଇ ଭଲ ରେଜଲ୍ଟ କଲା ତାହେଲେ ଆମେ ସିଆଡେ ଦବୁ ନହେଲୋନାଇଁ ଏଇଠି ଆମ ଲୋକାଲ୍ ରେ ଯୋଉ କଲେଜ ଅଛି। କୋଉଠି ଗୋଟେ ପୁରେଇ ଦବ ଆଉ। ଆମ ଗାଁ ପାଖରେ ବି ଗୋଟେ କଲେଜ ଅଛି ହେଇ ଆମ ଗା ଗାଁ ପାଖ କଲେଜ ରେ ଦେଇଦେବେ। ନହେଲେ ନାଇଁ ଆଉ।
ସେଠି ଖାଇବା ପିଇବା ବି ମାନେ ଭଲଅ ମାନେ ଏଇଟି ଆଇଁଷ ଦିନିଆ ତଡକା ଅଣ୍ଡା ତଡକା ଯିଏ ଭେଜ ଖାଇବ ସେ ଭେଜ ଖାଇବ ନ୍-ପନିର ଖାଇବ ଯିଏ ନନ୍ ଭେଜ ଖାଇବ ସେ ଚିକେନ୍ ମାଛ ପଖାଳ ଏଇ ଖରା ଦିନିଆ ଦହି ପଖାଳକୁ ମାଛ ଭଜା। ଛୁଆ ପସନ୍ଦ ଅନୁ ତ-ଦିଅନ୍ତି ଖାଇବା ଟା କିନ୍ତୁଉ ବେଳେ ବେଳେ ଛୁଆଙ୍କୁ ହେଇ ହେଇ ଖାଦ୍ୟ ଖାଇକି ବି ଟିକେ ବେଳେବେଳେ ପସନ୍ଦ ହଉନି ନା ହେଇରା କିଏ ଖାଇବ ବୋଲି ଏମିତି ବି ତାଙ୍କ ଭିତରେ କ୍ୟାଣ୍ଟିନ୍ ଅଛି ନିଜେ କିଣିକି ଖାଇପାରିବ କିନ୍ତୁ ବାହାରଅ ଜିନିଷ ଆଲାଉ ନାହିଁ। ବାହାରେ ପିଜଜା ଫିଜା ତମ ମାନେ। ଏମିତି ସ୍ନାକ୍ ଆଲ୍ଲାଓ ଅଛି କାରଣ କୁର୍ କୁରୀ, ଲେଜ୍ ଏଗୁଡ଼ା ଟିକେ ଆଲ୍ଲାଓ ଆଛି। ତୋ ପିଜ୍ଜା ବର୍ଗର ନାଇଁ ନାଇଁ ନାଇଁ ଖାଇବା ଆଲ୍ଲାଉଡ଼। ଭିତରେ ଭିତରେ ମୁଁ ଏଠୁ କିଏ ନେଇକି ଖାଇବ। ଯେହେତୁ। ତାଙ୍କର ଗୋଟେ ବେପାର ନା ଭିତରେ ମିଳୁଛି ତମେ କିଣିକି ଖାଇବ।
ବାହାର କରୁ ନାହାଁନ୍ତି ତମେ ଭିତରେ ଯାହା ଦେବ। ଖାଇବାକୁ ଖାଇବ। ଅ ମାନେ ହଇଛି ପାଖାପାଖି ବଏସ୍ ହଷ୍ଟେଲ୍। ହେଲା ଦୂର କୁ।
ହବ ଡିଷ୍ଟାନ୍ସ ଟିକେ ଦିଟା ଘର ଛାଡ଼ିକି ଆଉ। ଯୋଉଟା କି ସେମାନେ ଅଲଗା ସେ। ମେ ବି ଅଲଗା ମାନେ ଯାଇକି କ୍ଲାସ ରୁମ ରେ ହିଁ ଏକାଠି ହୁଅନ୍ତି। ନହେଲେ
ତାହେଲେ ତମ ମତରେ ହଷ୍ଟେଲରେ ରହିକି ପାଠ ପଢିଲେ ଭଲ ନା। ଯୋଉ ଏମିତି ରୁମ୍ ନେଇକି ରହିକି ପଢି଼ଲେ ଭଲ। ତମେ ଜାଣିଥିବ ନା ତମ ଘରୁ ଜଣେ ହଷ୍ଟେଲକୁୁ ଯାଇ ଛି।
ରୁମ୍ ନେଇଗଲେ ଗୋଟେ ହଉଛି ଛୁଆ ଯୋଉକୁ ସେଇଆ ହେଇଯିବେ, ଅବଶ୍ୟ ମା ମାନଙ୍କ ପାଖରେ ଛୁଆ ମାନଙ୍କ ମୋବାଇଲ। ପାଠକ୍ରମ ମୋବାଇଲରେ ବେଶୀ ଚିନ୍ତା ଆଉ ଏଠି ମୋବାଇଲ ଆଲ୍ଲାଓ ନାହିଁ ଯେହେତୁ ଛୁଆ ଟି ମାନେ ଅସ ଫସନ୍ ହିଁ ନାହିଁ। ଷ୍ଟଡି ହିଁ ଷ୍ଟଡି।
ହଁ ହଁ।
ଏଇଟା ଗୋଟେ ଦୃଷ୍ଟିରୁ ଭଲ ଆଉ।
ଭାବୁଛି ସମସ୍ତଙ୍କଠୁ କିଛି କିଛି ଇଏ ନେଇକି ବୁଝି ବୁଝାଇକି କରିବା ଆଉ।
ନାଇଁ ଅଛି ଟାଇମ ଅଛି ଦେଖ ଦେଖିକି କୋଉ କଲେଜ ଭଲ
ସେଟା ତ ପୁଣି ଗୋଟେ ଡିପେଣ୍ଡ କରେ ରେଜଲ୍ଟ ଉପରେ ନା।
ହୁଁ ହୁଁ। ହଉ ଆଉ ହଉ ରଖୁଛି ଆଉ ଶୋଇବି ଟିକେ ଆଉ।
ହଁ ଭାଇ ତମର ଦିପଟ ସମସ୍ତେ ତମ ପୁଅ ତମେ ତମର ପୁଅ ଦି ଜଣ ଅଛନ୍ତି କହୁଥିଲ।
ହଁ ସେମାନେ ଶୋଇଲେଣି ବଡ଼ ଶୋଇନି। ସାନ ଶୋଇଲାଣି।
ଦେ ତଣ
ହଁ ନା ବା ଖେଳୁଛି ଶୋଇବ କଣ ଖେଳୁଛି।
ହଁ ହଉ ଅ ଆଉ ତମେ ରଖ ଆ ତମ କାମର ଆଉ।
ହୁଏ ଆଉ ହଁ।
ହଁ, ହଁ, ହଁ।